ହ
ହଁ ଝିଅ କଣ କରୁଛୁ? ଅଚାନକ ସେ ମ ଫ ଆଉ ଖାଦ୍ୟ ପାନୀୟ କଣ ହେଇଛି?
ଖାଇବା ହଁ, ଖାଇଥିଲି ପଖାଳ ଆଉ ଭଜା। ଦିନରେ ତ ଗରମ ହଉଛି ଯେ ଆଉ ଗରମ ଖାଇ ହଉନି।
ଓହୋ।
ହଁ, ଆଉ ତମ ବୋଉ କଣ କରୁଛନ୍ତି?
ମୋ ବୋଉ ଏବେ ଏଇ ଯୋଉ ଗଛ ଲଗେଇଥିଲି ତ କେତେଟା ଆଉ ପନିପରିବା ସେଇଠି ପାଣି ଦଉଛି ଆଉ। ହଁ ହଁ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ଏ ନେଟୱାର୍କ କାହିଁ କି ହଁ ହଁ ଶୁଭୁଛିି।
ହ୍ୟାଲୋ। ହ୍ୟାଲୋ।
ଏତେ ଚମକୁ ଶୁଭୁନି କି?
ହ୍ୟାଲୋ ଆଣ୍ଟି ଶୁଭୁଛିି ତ?
ଶୁଭୁଛି ତମକୁ ଶୁଭୁଛି ହଁ ହ୍ୟାଲୋ ହ୍ୟାଲୋ।
ହଁ ଆଣ୍ଟି ଏବେ ଶୁଭିଲା। ଶୁଭିଲା ଆଣ୍ଟି।
ନେଟୱର୍କ ନାହିଁ ଭଲ ଜାଗାକୁ ଟିକେ ଆସ ହଁ ମୁଁ ମୁଁ କ କ
ହଁ ଜଙ୍ଗଲ ଭିତରେ ତ ଆମ ଘର ତ ସେଇଥି ଯୋଗୁ। ନେଟୱାର୍କ ପାଉନି ଆଉ।
ହଁ ସିଏ ନେଟୱାର୍କ ହଁ ଏଇ ବର୍ଷା ଫର୍ଷା ଯୋଉ ହେଇଛି ସେଇଥିପାଇଁ ନେଟ ନେଟୱର୍କ ପାଉନଥିବ।
ହଁ। ଆଉ ଆଣ୍ଟି ଏବେ ଖାଇଛି ପଖାଳ ଆଉ ଭଜା।
ହଁ ହଁ ଭଲ ଆଉ ଆମର ବି ସେଇଆ।
ହୁଁ ଦିନରେ ତ ଏତେ ଗରମ ହଉଛି ଯେ ସେ ଗରମ ଭାତ କି ଆଉ କିଛି ଖାଇବାକୁ ଇଚ୍ଛା ହିଁ ହଉନି।
ହଁ ବା ଆମେ ସେଇଥିପାଇଁ ଆମର ଦିନ ରାତି ଚବିଶି ଘଣ୍ଟା ପଖାଳ କରିଦଉଛୁ ଆମେ।
ଓହୋ।
ପଖାଳ ସହିତ ଆଳୁ ଭର୍ତ୍ତା ନହେଲେ ଆଳୁ ଭଜା ବାଇଗଣ ପୋଡ଼ା ନ ଯାହା ଗୋଟେ କରିଦେଲେ ଗୋଟେ ଖାଇ ହେଇଯିବ। ଖାଲି ଲୁଣ ଲଙ୍କା ଦଳିକି ବି ପଖାଳରେ ଖାଇ ହେଇଯିବ। ଦହି ଟିକେ ପକାଇଦେଲେ ସରିଲା।
ହଁ ହଁ ଆଉ ଘରେ ସମସ୍ତେ କଅଁ କରୁଛନ୍ତି?
ହଁ ଭଲ ଅଛନ୍ତି ଆଉ ସିଏ ଶାଶୁ ତ ବୁଢୀ ହେଇଗଲେଣି ସେ କୁଆଡେ ଯାଇପାରୁନାହାନ୍ତି ତ ମା ସେ ସେଥିପାଇଁ ଗୋଟେ ଜାଗାରେ ବସିଛନ୍ତି, ବାଡି ଧରିକି ଚାଲଛନ୍ତି- ଆଉ ତାଙ୍କୁ କୁ ଏଇ ମଝିରେ ମାଙ୍କଡ ଗୋଟେ କାମୁଡି ଦେଇଥିଲା, ମାଙ୍କଡ କାମୁଡା ଟା ଭଲ ହେଇଗଲା କିନ୍ତୁ, ସେ ଯୋଉ ତଳେ ପଡି ଯାଇଥିଲେ -ତଳେ ଯୋଉ ପଡିଗଲେ ତାଙ୍କ ମୁଁ ଟା ମାଡ଼ ହେଇକି ଆଉ ଉଠି ବସି ପାରିଲେ ନାହିଁ।
ମାଇଁ ସ୍କୁଲ ଦୁଁ। ହଁ ବୟସ ହେଲେ ତ, ଆଉ ଅଣ୍ଟା ଟା ଏତେ ଜଲ୍ଦି ଯୋଡି ଯୋଡା ହବନି ଯଦି ଯାହା ହେଇଥିବ ଆଉ।
ହଁ ବା ତାପରେ ତାଙ୍କୁ ନେଇକି ଗଲେ ଗୋଟେ କଣ ଗୋଟେ ଜାଗା ଅଛି ସେଠି ସେ ସେକ ହେରିକା ଦିଆହୁଏ, ସେଠିକି ନେଇକି ଗଲେ ତାପରେ ସେଠି ସେ ସେକ ଦିଆ ହେଲା, ଏମିତି ଚାରି ପାଞ୍ଚ ଥର ଯାଇକି ସେକ ନେଲେ। ତାପରେ ତାଙ୍କର କଅଁ ଗୋଟେ, ଏମ ତି ପୁରା ତାଙ୍କ ଅଣ୍ଟାରେ ସେ ଜିନିଷଟା ଦିଆ ହେଇକି ମସଲା ଭଳିଆ। ପୁରା, ତା ବନ୍ଧା ହେଇଥିଲା କିଛି ଦିନ ତା ପରଠୁ ସିଧା ହେଇକି ଚାଲୁଛନ୍ତି ବାଡ଼ି ଧରିକି, ଏତେ ଆଉ କିଛି ଅସୁବିଧା ହଉନି।
ଆଚ୍ଛା।
ନହେଲେ ଆଗରୁ ବା -କଣ କରିବେ ନା ଉଠି ପାରନ୍ତିନି, ବସିପାରନ୍ତିନି। ହଁ, ଏତେ ମାନେ-ମାନେ ତାଙ୍କୁ ଦେଖିଲେ ତମୁକୁ କାନ୍ଦ ଲାଗିବ ଏତେ କଷ୍ଟରେ ସିଏ ହଁ, ମାନେ କଷ୍ଟ ହଉଥାଏ ତାଙ୍କୁ।
ହଁ। ବୟସ ହେଲା ଆଉ ଆମେ କଣ କରିପାରିବା।
ହଁବା, ଆଉ ତମ ଜେଜେମା ହାରିିଆ କେମିତି ଅଛନ୍ତି?
ମୋ ଜେଜେମା ମୋ ନିଜ ଜେଜେମା ଆଉ ଜେଜେବାପା ତ ଚାଲିଗଲେଣି। ଏଇ ସାନ ଜେଜେ ଅଛନ୍ତି, ସେ ବି ସେମ୍ତି ମାନେ ଚାଲିପାରନ୍ତିନି। ପୁରା ବାଡି ଧରି ଚାଲନ୍ତି, ତାଙ୍କୁ ଦେଖିଲେ କାନ୍ଦ ଲାଗେ।
ହଁ ବା ସେ ସେଇ ବୁଢ଼ା ବୁଢ଼ି ହେଲେ ସେଇଆ ଆଉ। ସିଏ ବି କିଛି ମୁହଁ ଖୋଲି କହିବେନି, ତାଙ୍କୁ ଲାଗିବ କି ଆମ କାମ କାଇଁ ଆମେ ଅନ୍ୟ କାହାକୁ କରିବାକୁ କହିଆ। ଆଉ ଉଠୁଥିବେ ଉଠି ପାରୁନଥିବେ ବି କାହାକୁ ଡାକିବେନି, କି ଉଠଇଦେ କି କଣ। ହେ ଆମ ଶାଶୁ ବି ସେଇଆ, ସେ ସବୁ କାମ ନି କରିଆକୁ ଭଲ ପାଆନ୍ତି, ସେଥିପାଇଁ କାହାକୁ ଡାକନ୍ତିନି ତ ଆମେ କିନ୍ତୁ ଏମ୍ତି ପାଖେରେ-ପାଖେରେ ବସିଥାଉ କେବେ କଣ ଦରକାର୍ ହେଲେ, କରୁ ତାଙ୍କର ସାହାଯ୍ୟ ଟିକେ କରୁ ଆଉ।
ହୁଁ-ହୁଁ, ଆଉ ଶଶୁର ଅଛନ୍ତି?
ନାଁ-ନାଁ ସିଏ ଯି ଯିବାର ହେଇଗଲାଣି ଦଶ ବାର ବର୍ଷ। ନାଇଁ-ନାଇଁ ଦଶ ବାର ନାଇଁ ଷୋହଳ ସତର ବର୍ଷ ହେଇଗଲାଣି, ମୋ ପୁଅ ଜନ୍ମ ହେଇନଥିଲା ସେବେଠୁ।
ପୁଅ ତାହେଲେ ଦେଖିନାହାନ୍ତି?
ନାଇଁ-ନାଇଁ ଝିଅକୁ କେବଳ ଦେଖିଚନ୍ତି, ପୁଅ କୁ ଦେଖିନାହାନ୍ତି।
ଉଁହୁଁ। ଆଉ ଆଜି କଣ ତ ରାତିରେ ରୋଷେଇ କରିବେ ଆମିଷ ବାର?
ନାଇଁ ସେଇ ସକାଳେ ଯୋଉ ମାଛ ହେଇଥିଲା ଇଏ କହୁଥିଲେ କି ସେ ଯୋଉ ମାଛ ଘାଣ୍ଟ କରିଦବା ପାଇଁ। ଦେଖିବି ଦେହ ତ ଭଲ୍ ଲାଗୁନି, ଭଲ ଲାଗିଲେ ମାଛ ଘାଣ୍ଟ କରିବି। ହୁଁ, ଆଉ ଛୁଆ କହୁଥିଲେ ଅଣ୍ଡା ଭୁଜିଆ କଣ ଖାଇବେ। ଝିଅ କହିଲା କି ସିଏ କରିଦବ ତାର ଅଣ୍ଡା ଭୁଜିଆ, ତ ସିଏ ତାର ଅଣ୍ଡା ଭୁଜିଆ କରିଦବ। ମୁଁ ରୁଟି ଚକଡ଼ି ଦେବି, ବେଲି ବାଲି କରିଦେବା ମିଶିକି ଆଉ।
ଆଚ୍ଛା ଦେହ କଣ ହେଇଚି?
ନାଇଁ ସେଇ ଗ୍ୟାସେ, ତାପରେ ଆମ୍ବ ଅଧିକା ଖାଇ ଦେଇଥିଲି ମୁଁ ଆମ୍ବ ସଢ଼ା ବନେଇଥିଲି, ଆଉ ସେ ପାଚିଲା ଆମ୍ବ ଯୋଉ ମେଞ୍ଚେ ଥିଲା ତାକୁ ଖାଇ ଦେଇଥିଲି ତ ସେ ଆମ୍ବ ଖାଇଦେଇଚି ଯୋଉ ସେ କଣ ହେଇଚି ନା ପେଟ ଗରମ୍ ହେଇଯାଇଚି, ପେଟ ଗରମ୍ ହେଇ ଝାଡା ରେ ପାଞ୍ଚ ଛଅ ଥର ଝାଡ଼ା ଗଲି ସେଥିରେ ଏତେ ଧୋଇଧାଇ ହେଇକି ମୋତେ ଜର ବି ହେଇଗଲା, ମାନେ ଝାଡା ଜର ଏପଟେ ଗ୍ୟାସେ ସବୁ।
ଖରାଦିନ ତ ଏମିତି ହୁଏ ମାନେ ପେଟ ଗରମ୍ ହେଲେ ଗାଧୋଇ ପଡିବୁ ଯଦି ଅଧିକ ସେଥିରେ ପୁଣି ଥଣ୍ଡା ଜର ହେଇଯାଏ।
ହୁଁ ହଁ ଥଣ୍ଡା ଜର ହେଇଯାଏ ତାପରେ ମେଡିସିନି ଆଣି ସକାଳେ ଖାଇଲେ ବି ସେ ସାଙ୍ଗେ-ସାଙ୍ଗେ ତ ଆଉ ଭଲ ଲାଗିବନି ନା, ଟିକେ କମିବ ତାପରେ କିଛି ଟାଇମ୍ ପରେ ଯାଇଁକି ଭଲ ଲାଗିବ।
ହଁ। ଆଉ ଆପଣଙ୍କ ଘରୁକୁ ସବୁ ରଜ ଛୁଟିରେ ଆସିଚନ୍ତି ସମସ୍ତେ? ଯଉ ବାହାରେ ରହୁଥିଲେ ସମସ୍ତେ।
ଦିଅରଙ୍କ ଙ୍କ ବଡ଼ ଝିଅଟା ଆଇଛି ଖାଲି ଆଉ ଆଉ କେହି ଆସିନାହାନ୍ତି।
ହଉ ସେ ଆପଣଙ୍କୁ
ଆମର
ମୁଁ କହିଲି କି ସମସ୍ତେ ଏଇନା ଆପଣଙ୍କୁ କହୁଥିବେ ଆଉ ହଁ ଆମେ ଭାଇ ଭଉଣୀ ପଢୁଯେ ଆ ଚୁ ଘରକୁ ଆଉ ଆଉ ଦାଦା ପୁଅଟା ତ ଛୋଟଟା ଆଉ।
ଆଉ ତମ କିଏ ଅଲଗା କିଏ କୁଣିଆ ହେରିକା ପିଇସି ହେରିକା ଆସିନାହାନ୍ତି?
ହଁ ମୋ ପିଇସି ଆସିଛନ୍ତି ଦି ଦିନ ହେଲା ଆମ ଘରକୁ।
ତମକୁ ଘରୁ ହଁଅଁ
ହୁଁଉଁ
ଆଉ କଣ ଆଉ ସେ ରଜରେ କଣ ପ୍ଲାନିଂ କୁଆଡ଼େ କଣ ବୁଲିବାକୁ ଯିବ?
ନାଇଁ ଆଣ୍ଟି ରଜ ପର ଦିନ ହଉଛି ମୋ ସେମିଷ୍ଟାର ଏକ୍ଜାମ୍। ତ ଭାବୁଛି ରଜ ଦିନହିିଁ ପଳେଇ ଯିବି ହଷ୍ଟେଲକୁ ଆଉ ହଁ।
ଏତେ ଜଲଦି କଣ ରଖିଲେ ମୋ ଝିଅର ବି ଏମିତି କରନ୍ତି? ନୂଆ ବର୍ଷ ପରଦିନ ରଖିଦିଅନ୍ତି ଆଉ ନୂଆବର୍ଷ ସେ ଯଉ ଯଉ ଥାଏ କଣ ଖ୍ରୀିସମାସ ଡେ ହେରିକା ଥାଏ ତାପରେ ଆଉ କିଏ କାହିଁ ପାଠ ପଢିବ କହିଲ? ପାଠ ପଢେନି ସେମିତି ଯାଇ କଣ ଏକ୍ଜାମରେ ଲେଖିକି ଆସେ ହୁଁ ହଁ ସିଏ ଜାଣିଥିବ ମୁଁ ତ ଏତେ ଆଉ ପଚରା ପଚରି କରେନି।
ହଁ ଆଣ୍ଟି ଏମିତି ହିଁ କରନ୍ତି କଲେଜମାନଙ୍କରେ।
ହଁ
ମାନେ କାହାକୁ କିଛି ଗୋଟେ ପର୍ବପର୍ବାଣୀ ଭଲରେ ଟିକେ ପାଳନ କରିପାରିବୁନି? ମୁଣ୍ଡରେ ଟେନସନ ଥିବ କଣ ଲେଖିବୁ ଯାଇ ଏକ୍ଜାମରେ ଏକରେ ପାଠ ପଢିବାକୁ ଇଚ୍ଛା ହଉନଥିବ?
ଭଲ ହଇରାଣ କରୁଛି ହଁ।
ସେଥିରେ ପୁଣି ଏକ୍ଜାମ ଟେନସନ୍।
ସେଇଆ ପା। ସେଇଆ ପାଠ ଇଚ୍ଛା ନଥିବ ତା ଦେହରେ ବି କଣ ପଢ଼ିକି ଏକ୍ଜାମ ଦିଅନ୍ତି ମ୍ୟାଥ ହେରିକା ପୁଣି କଣ କହୁଥିଲା ତାର ଭଲ ହେଇନଥିଲା ତାର ବ୍ୟାଗ୍ ଫ୍ୟାଗ୍ କିଛି ଲାଗିଲାନି? ତ ପ୍ଲସ୍ ଥ୍ରୀ ପାସ୍ କରିଗଲାଣି ଆଉ କିଛି ଚିନ୍ତା ନାହିଁ।
ଅ ହଭଲ ଆଉ କଣ ଅନର୍ସ ଥିଲା ଦିଦିଙ୍କର?
ତାର ବା କେମେଷ୍ଟ୍ରିରେ ଅନର୍ସ ଥିଲା।
ଅ ହହଁ ଆଣ୍ଟି ମୋର ବି ସେଇଆ।
ହଁ ଲୋ ଝିଅ ମୁଁ ଜାଣିଛି ତୋର କେମିଷ୍ଟ୍ରି ଅନର୍ସ ଇ ଆମ ଝିଅ ବି କହୁଥିଲା କି ଆଉ ସିଏ ବି କେମେଷ୍ଟ୍ରି ଅନର୍ସ ନେଇଛି। ଆଉ ତମେ ବୋଧେ କଣ ନୋଟ୍ ଫୋଟ୍ କଣ ମାଗୁଥିବ ବୋଲି ସେ ମୋତେ କହୁଥିଲା ଆଉ?
ହଁ-ହଁ ମାଗିଥିଲି ଆଉ। ଯେ ଆମର ତ ଯୋଉ ଏନେ ପି ଗୋଡେ ଲାଗୁ ହେଇଚି ଅଲ୍ଗା-ଅଲ୍ଗା ସବୁ। କୋର୍ସ୍ ଅଛି ସିଲାବସ୍ ରେ ଏକ୍ସଟ୍ରା। ସବୁ ଆ ମାନେ ଅଧିକ ଯୋଡା ହେଇଛି ସବ। ମାନେ ଗୋଟ-ଗୋଟେ କଂସେପ୍ଟ୍ ଆଉ।
ହଁ-ହଁ ସେଇଆ।
ତାଙ୍କର ଯାହା ଥିଲା ଆମର ଟିକେ ଅଧିକ ଅଛି ନୂଆ-ନୂଆ ଅଛି ଏମିତି ଆଉ।
ହଁ। ହଁ ମ ସେଇ ପାଠ ଏକା ଏଆଜିକାଲି କଁ ବଢ଼େଇ ବାଢ଼େଇ ଦେଉଚନ୍ତି ଟିକେ ଆଉ।
ହୁଁ-ହୁଁ ହଁ ସେମିତି ଆଉ।
ହଉ ତାହେଲେ ମୁଁ ରଖୁଚି ଆଉ ପରେ କେବେ କଲ୍ କରି କଥା ହବା ଆଉ ନାଆଉ କଁ କଉଚ?
ରଖନ୍ତୁ ମୁଁବି ଯାଉଚି ପ୍ରାର୍ଥନା କରିଦିଏ ଟିକିଏ।
ହଁ-ହଁ ରଖୁଚି।
ହ ହଁ-ହଁ।
ଆବେ ସେ କୁକୁର